ହ୍ୟାଲୋ।
ହ୍ୟାଲୋ।
ହୁଁ, କଁ କରୁଚ?
ମୁଁ କହିଲି ଶୁଣାଯାଉଛି ମୋ କଥା।
ହଁ ହଁ, ଭଏସ୍ ଶୁଭୁଛି।
ମୁଁ ଭାବ୍ ଏଇ ଆସିଥିଲି ଛାତ ଉପୁରୁକୁ ଦେଖିଆକୁ ଖରା ଦେଇଚି କି ନାଇଁ।
ଅ ହଁ ଆଜି ତ ଖରା ହବ।
ଆଜି ମତେ ଲାଗୁଛି। ହଁ ମୁଁ କହିଲି, ମୋତେ ଆଜି ଲାଗୁଛି ଏତେ ଜୋରସେ ଖରା ହବ ଆଜି ମାନେ ଯୋଉ କୁହନ୍ତିନି ମୁଣ୍ଡ ଫଟା ଖରା ସେଇଟାଇପ୍
ହଁ ଆ ଏତେ ହେଲେ କଣ ମଣିଷ ଗରମ ହବ ନା ନାଇଁ।
ହ
ଆ ଆଠଟା ବେଳୁ ଗରମ ହେଲାଣି ନା।
ହଁ। ଆଠଟା ହଁ, ଆଠ
ହଁ ଆଠଟା ବେଳୁ ଗରମ ହେଲାଣି ନା, ଆଉ ହବ ଆଜି ଆଉ।
ଆଉ ପୁରୀ ପାଇଁ ପ୍ରୋଗ୍ରାମ କରିଛ ରଥଯାତ୍ରାକୁ ଯିବ ନା କଣ?
ନା ରଥଯାତ୍ରାରେ ତ ଯାଇନି ପୁରୀ ଦେଖିବା।
ହଁ, ଭିଡ ପ୍ରବଳ।
କଣ କହିଲେ?
ମୁଁ କହିଲି ଭିଡ଼ ପ୍ରବଳ।
ହଁ, ସତରେ ରଥଯାତ୍ରାରେ ନା
ନିହାତି ଫାଇନାଲ ଠାକୁରଙ୍କ ପାଇଁ ଯାଉଛନ୍ତି। ନିହାତି ଲୋକ କିଛିଟା ମରିକି ହିଁ ଆସିବେ। ଫାଷ୍ଟ କଥା - ଏତେ ଠେଲା ପେଲା।
ମାନେ ଆର ବର୍ଷ ଦେଖିଛୁ- କେମିତି ଦଳା ଚକଟା ପୁରା ହେଇଗଲେ।
ହଁ।
ମାନେ ବି ଦେଖ ଜଗାକୁ ଦର୍ଶନ କରିବାକୁ ଯାଉଛନ୍ତି କିନ୍ତୁ ସେ ବେଳକୁ ବୋହୁତୁ କଷ୍ଟ ଆଉ ଯଦି ବି ପହଞ୍ଚି ଯାଉଛନ୍ତି ସେଠି ତ ପୁଲିସ ସେବାୟତ ରହିଯାଉଛନ୍ତି ସାଧାରଣ ଲୋକ କ ତ ରଥ ଦୌଡି ଛୁଇଁବାକୁ ବି କଷ୍ଟ ହେଇଯାଉଚି।
ହଁ ସେଇଟା ତ ଠିକ୍ କଥା ଆ ଯିଏ ଯିବ ଏକୁଟିଆ ଯିବ ସିଏ ବେଷ୍ଟ। ହେଲା ଆ ଏମିତି ଫ୍ୟାମିଲୀ ନେଇକି ଯାଇହବନି କାହିଁକି କହିଲ ତୁମେ ନିଜେ ଦେଖିପାରିବନି ନିଜ ଛୁଆ ପିଲାଙ୍କୁ ଧରିବ ପରିବାର ନେଇକି ଯାଇପାରିବନି ନା ଦେଖି ପାରିବନି ଫାଷ୍ଟ କଥା।
ହଁ। ମାନେ ଯଦି ଏକୁଟିଆ ଯିବୁ ଜଗାକୁ ଯଦି ସାଧାରଣ ଦିନରେ ବି ଜଗା ପାଖକୁ ଗଲେ ବୋହୁତୁ ଭିଡ ରହୁଛି
ହଁ ସେଇବା ଆରେ ଏବେ କୋଉଠୁ କୋଉଠୁ ଲୋକ ଆସୁଛନ୍ତି ନା। ଦେଖିବାକୁ।
ଏବେ ଓଡିଶା ବାହାରୁ ବି ଆସିଲେଣି ଜାଣିଛନ୍ତି ନା।
ହଁ ସବୁ ତ ଆସୁଛନ୍ତି ଓଡିଶା ବାହାରୁ ତ ଆଲାୱ କରାହେଇଛି ନା। ଠାକୁରଙ୍କୁ ଦେଖା କରିବାକୁ କୁଆଡେ ଆସିଛନ୍ତି କିଏ ମନା କରିପାରିବେ କି। ଖୁସି ପାଉଛନ୍ତି। ତାପରେ ଆମ ଦେଶର ଜିନିଷ ଦେଖିକି ଅଲ୍ ନିଜ ଦେଶ ଦେଶରେ ବି ସେଇଆ ଆପ୍ଲାଏ କରୁଛନ୍ତି। ମୁଁ କହିଲି ଆମ ଦେଶର ଜିନିଷ ଦେଖିକି ଲୋକ ସେଇଆକୁ ତାଙ୍କ ମାନେ ସାଡ଼େ ଆପ୍ଲାଏ କରୁଚନ୍ତି।
ଠିକ୍ କଥା ଏବେ ରଥଯାତ୍ରାରେ ଦେଖିଛ ନା ମୁଁ ଏବେ ଦେଖୁଥିଲି ଆମେରିକାରେ ବି ରଥଯାତ୍ରା ହଉଛି।
ହଁ ହଁ ସେଇବା କରୁଥିଲେ ଯୋଉ ମଝିରେ ।
ଏ ଜଗା ଯାହାକୁ ଡୋରି ଲଗେଇବ ସେ ଓଡିଶାରେ ଥାଉ କି ଓଡିଶା ବାହାରେ ଥାଉ ସେ ତା ପାଖକୁ କୁ ନିଶ୍ଚୟ ଯିବ।
ହଁ ସେଇଟା ତ ଠିକ୍ କଥା।
ଡୋରି ଲଗେଇନି ଯୋଉ ଯାଏଁ ସେ ତାକୁ ଡାକିନି ତମ ପାଖକୁ ତା ଦର୍ଶନ କରିବାକୁ ସେ ଯାଏଁ ଜଣେ ଯେତେ
ଯାଏନି। ହୁଁ।
ଜଣେ ଯେତେ ଚାହିଁଲେ ବି ଯାଇପାରିବନି ମାନେ ସେମିତି
ହଁ ମୁଁ ସେଇଆ ମନେରେ ହଉଚି ଯିବା ପାଇଁ ହଁ ମୁଁ ଯାଇ ହଉନି ତ
ମାନେ ଜଗାକୁ ଦେଖିବାକୁ ଜଗାକୁ ଦେଖିଦବ ପୁରା ଆଖିରେ ଲୁହ ଆସିଯିବ। ମୁଁ ଯୋଉ ଯାଇଥିଲି ନୀଳ ମାଧବ ଅଟ୍ରି ଯୋଉ ଯାଇଥିଲି ନୀଳ ମାଧବ। ହୁଁ ତ ଯା ସେ ସେଠି ବି ଯୋଉ ତାଙ୍କର ଜଗନ୍ନାଥଙ୍କ ମୂର୍ତ୍ତି ଥିଲା ଯେତେବେଳେ ଦେଖିଲି ମୋ ଆ ଆଖି ପୁରା ଝଲସି ଗଲା।
ଭାଇ ଠାକୁରଙ୍କୁ ମାନେ ଲୋକ ଗୋଟେ କଥା ଶୁଣ ଆମେ ଯେମିତି ଠାକୁରଙ୍କୁ ଦେ ଦେଖିନୁ ସେମିତି ଭୂତ ପ୍ରେତ ଏମାନଙ୍କୁ ବି ଆମେ ଦେଖିନୁ ହେଲା ଜିନିଷ ଟା ଅଛି ବୋଲି ତ ଆମେ ଠାକୁରଙ୍କୁ ଅଛନ୍ତି ଯେମିତି ଆମେ ଫିଲ୍ କରୁଚୁ ସେମିତି ସି
ଅନୁଭବ କରୁଛେ।
ହଁ ସବୁ ଜିନିଷ ଆମେ ଦେଖି ତ କାହାକୁ ନୁହେଁ ହଁ ସବୁ ଅଛ
ବିଶ୍ଵାସ ଭାବନ୍ତି ଆଉ କେତେ ଜଣ ବିଶ୍ଵାସ
ନାଇଁ ଅନ୍ଧ ବିିଶ୍ୱାସ ନୁହେଁ ଏଇଟା ଆକ୍ଚୁଆଲି ଏଇଟାରେ ରିଅଲ୍ ଫ୍ୟାକ୍ଟ ହଉଚି ଆମେ ଭଗବାନଙ୍କୁ ଯେମିତି ଦେଖିନୁ ଭୂତ ପ୍ରେତ କୁ ବି ଆମେ ଦେଖି ଦେଖିନୁ ଭଗବାନଙ୍କୁ କ ଥୋଡ଼ିନା ଆମେ ରିୟଲରେ ଦେଖିଚୁ କିନ୍ତୁ ଠାକୁରଙ୍କୁ ଆମେ ଭକ୍ତି କରୁଚୁ ଠାକୁରଙ୍କ ପାଖକୁ ଦୌଡୁଚୁ ଜାଣୁଚୁ ଠାକୁର ଆମକୁ ଦେଖ ଦେଖା ଦୋଉନାହାନ୍ତି ତାପରେ ବି ଆମେ ଠାରଙ୍କକୁ ଦୌଡୁଚୁ ସେତିକି ଭକ୍ତି ଅଛି ବୋଲି ଲୋକ ଦୌଡୁଚନ୍ତି। ଆଉ ସେୟା।
ଆମେ ବିଶ୍ଵାସ ଗୋଟେ କରି ଯାଇଚେ ଆମ ମନରେ ଗୋଟେ ବିଶ୍ଵାସ ଜନ୍ମିଚି କି ଭଗବାନ ଅଛନ୍ତି କି ସତରେ ଅଛନ୍ତି? କିନ୍ତୁ ଯୋଉ ଭୂତ ପ୍ରେତ ଯୋଉ କଥା ଆପଣ କହିଲେ ସେଇଟା ମାନେ ଯା ଯିଏ ଅନୁଭବ କରିଚି ଯୋଉ କୁହନ୍ତି ନା ଅଙ୍ଗେ ଲିଭେଇଥିବା କଥା ଅଙ୍ଗେ ଲିଭେଇଥିବା କଥା ଯଦି ଜଣେ ଅନୁଭବ କରିଚି ସତ।
ଅ।
ଯିଏ ଦେଖିଚି ସେ ଜାଣିଚି। କି ମୋ ସହିତ ଏଇ ସବୁ ଜିନିଷ ଘଟିଚି ତ ଏଇଟା ସତ ଯଦି ଆମେ ସେଇଟା ଆଉ ଜଣ କୋହୁଚେ ଅନେକ ସେ ମନରୁ ଭାବିକି କୋହୁ ଚି ତ ଯାହା ସହି ତ ହେଇଚି ତ ସିଏ ଜାଣିଥିବ ନା ସେଟା କେତେ ସତ କେତେ ମି
ହୁଁ ସେଇଟା ତ ଠିକ୍ ହଁ ଆଜିକାଲି ସବୁ ହ ଯିଏ ତାର ଅଙ୍ଗଲି ଭେଇଲା ସିଏ ତାର ଜାଣିଲା ହଁ ଆମେ କ ଅନେଇକି ବସ କରିପାରିବା କି ଆମେ ଏଇଟା ଦେଖିଚୁ ମାନେ ସତ ତୁମେ ବି ସତ ଭାବ। ସେଇଟା ଭୁଲ୍ କ
ସେଇ ଟା ଆମେ ଦି ଜଣଙ୍କୁ ତ ବାଧ୍ୟ କରିପାରିବୁନି। ହଁ ଆମର ଚାଷ ହୁଏ।
ଏବେ ସେଇ ତ ଧାନ ଫାନ ଲାଗିଥିବ ଆଉ।
ହଁ ହଁ ଧାନ ଆଖୁ ଲାଗିଚି।
ଓ ହୋ ତୁମର ଆଖୁ ଲାଗୁଚି ନା ଭଲ। ଲୋକ ଚୋରି କରିକି ଆମେ ଯେତେବେଳେ ବିଲ କୁ ଯାଉ ମାନେ ଅ ଅନ୍ୟର ଲାଗିଥାଏ ହେଲା ଆମେ ସେତଳେ ଆଖୁ ପାଇଁ ହିଁ ଯାଉ ବିଲକୁ ଅଲଗା ବେଳେ ଯାଉନା ଆଖୁ ପୋଳି ପାଇଁ ହିଁ ଯାଉ ଆଗ ପାଇଁ ଏ ଛୋଟ ଜିନି ସବୁ ଯାଉ ଅନ୍ୟ ବିଲରେ ଆମ ପାଖରେ ଯୋଉ ବିଲ ଆମ ବିଲ ପାଖରେ ଯୋଉ ବିଲ ଉରା ନା କଟିକି ନା ଉପାରିକି ନେହିଁକି ଧୋଉଡିମୁ ସିଏ ଆସିଲେ ଗାଳି କରି ବେନା ଦେଖିଲେ ସିନା ଆମେ ତାଙ୍କୁ କହିକି ନବୁ କି ଗୋଟେ ନବୁ କି କଣ? ସେ ନଥିବେ ନା ହଟ୍ଟାତ୍ କିନା ଆସିବେ ଦେଖିବେ କହିବେ ଆମକୁ ନ ପଚାରିକି ନୋଉଚନ୍ତି ଆ ନେଇକି ଧୋଉ
ନାଇଁ ଆମେ ଯେତେବେଳେ ଛୋଟ ଥିଲୁ ପ୍ରଥମ ଥର ଆମ ଗାଁ ରେ ଆଖୁ ଲଗା ହେଇଥିଲା। ଆମେ ଜାଣିନଥିଲୁ କି ଆଖୁ କଣ ଯୋଉ ପ୍ର ପ୍ରଥମଥର ପାଇଁ ଯେତେବେଳେ ଆଖୁ ଲଗା ହେଇଥିଲା ସେତେବେଳେ ଗୋଟେ ଖୁସି ଥିଲା ଏ ଆମେ ଆ ଖୁ ବାରିକୁ ଯିବା।
ଆ କ୍ ବର ହଁ। ଏବେ କଁ ଆମେ ଯାହାଚୁ କି ଏବେ ଯେତେ ଆଖୁ ହେଲେ ବି ଆମେ କଣ କ ଯାଉଛୁ କି ବିଲକୁ। କି ଆଣି ଆଗୁ। ଆଉ ସେଇତେବେଳେ ଏତେବେଳେ ଆମେ ଯାଉଥିଲୁ। ସେତେବେଳେ ଆମେ ଯାଉଥିଲୁ କି ଆଉ ଆଖୁ ପାଇଁ। ହେ ଲୋ। ହ୍ୟାଲୋ। ହ୍ୟାଲୋ। ହେଲୋ।